ହାଲୋ।
ଜୟଗୁରୁ।
ଜୟଗରୁ ଜୟଗୁରୁ ଆଉ କଣ କରଛନ୍ତି?
ମୁଁ ଏ ବସିଥିଲି ଆଉ। ଘରେ ବସିଛି, ଆଉ କଣ କରୁଛନ୍ତି?
ମୁଁ ବି ଏଇଠି ବସିଛି ଛୁଆମାନେ ପଢ଼ୁଛନ୍ତି।
ହୁଁ, ହୁଁ, ହୁଁ ଆଉ ସନ୍ଧ୍ୟାବେଳେ ଖାଇବା ପିଇବା ହେଇଛି?
ସନ୍ଧ୍ୟାବେଳେ ତ ହେଇଛି ସମସ୍ତେ ଖାଆନ୍ତି ମୁଁ ଖାଏନି ସନ୍ଧ୍ୟାରେ। ଖାଇଲେ ରାତିକୁ ଆଉ ଇଚ୍ଛା ହୁଏନି ଖାଇବା ପାଇଁ।
ବେଶୀ ହେଇଯାଏ ନା କଣ?
ଏ ନାଇଁ ମୋର ହଜମ ହୁଏନି।
ଓହୋ।
ସନ୍ଧ୍ୟାବେଳେ କିଛି ଖାଇଲେ ରାତିକୁ ଇଚ୍ଛା ହୁଏନି ଖାଇବା ପାଇଁ।
ଆଛା ଆଛା।
ଏ ଡାଇରେକ୍ଟ ରାତିକି ଖାଏ ରୁଟି, ତରକାରୀ, ସନ୍ତୁଳା ଯାହା ବିି ହେଇଥାାଏ ଖାଏ ଆଉ।
ହୁଁ, ହୁଁ, ହୁଁ। ପଇସା ବି ବଞ୍ଚିବ ଆଉ।
ନାଇଁ ପଇସା ବଞ୍ଚିବାର ନାହିଁ କିନ୍ତୁ ମୁଁ ଖାଏନି ଆରମ୍ଭରୁ।
ହୁଁ।
ନ ଖାଇଲେ ମୋ ହଜବେଣ୍ଡ କିନ୍ତୁ ଗାଳି କରନ୍ତି ଯଦି ଗୋଟେ ପଟ ରୁ ସିଏ ଯେମିତି ହେଲେ ଖାଏ।
ହୁଁ, ହୁଁ।
ମୋର କିନ୍ତୁ ଭାତରେ ମନ ହାଁ।
ହଜବେଣ୍ଡ ଅଛନ୍ତି? ହୁଁ।
ଆଜି ସଣ୍ଡେ ଅଛି। ଆଉ ସଣ୍ଡେ କଣ ଆମର ତ ସବୁବେଳେ କାମ ଆଉ। ନିତି ଦିନିଆ କାମ ସବୁ ଯାଆନ୍ତି ଡେଲି କାମକୁ ଆଉ ଆଜି ବର୍ଷା ଟିକେ ହେଇଯାଇଛି ବୋଲି ଯାଇନାହାନ୍ତି ଆଉ।
ଆଚ୍ଛା ଆଚ୍ଛା। ଆଉ କଣ କଣ କାମ ସବୁ ଚାଲିଛି ଘର ଫର?
କାମ ଘରେ ଚାଲିଛି ଘର ତ ଏମିତିରେ ବହୁତ୍ କାମ ଅଛି କାମ କହିଲେ ସ ସରବନି।
ହୁଁ, ହୁଁ, ହୁଁ।
ଏ ମାନେ ଏଁ କଣ ଚାଷ ବାସ କଥା ପଚାରୁଛନ୍ତି ନା ଏମତି ଘରର ଆମର ରୋଷେଇ ରୋସେଇ ବାସ ଯେମିତି
ନାଇଁ ଚାଷ କରନ୍ତି ନା କଣ ମଜୁୁରୀ ଯାଆନ୍ତି କି ଅଫି ଚାକିରି କରନ୍ତି କି ଦୋକାନ କରନ୍ତି କଣ କରନ୍ତି?
ଦୋକାନ କରନ୍ତି।
ଆଚ୍ଛା ଦୋକାନରେ ଅଛି। କୋଉ ଭଳିଆ ଦୋକାନ ଅଛି?
ଏ ଖାତା ବହି ଏ ସବୁ ଦୋକାନ ଆଉ।
ହୁଁ ହୁଁ। ଆଉ ଡାଲି ଚାଉଳ ରଖନ୍ତି ନି ନାଇଁ?
ନାଇଁ ଡାଲି ଚାଉଳ ରଖା ହୁଏନି। ଏଇ ଛୁଆଙ୍କର ର ହୋ ସବୁ ଜିନିଷ ଖାତା, ପେନ୍, ପେନସିଲ୍, ଏଇ ସବୁ ଆଉ।
ସ୍କୁଲ କଲେଜ ପାଖରେ ଅଛି କି?
ସ୍କୁଲ କଲେଜ ପାଖେରେ ନୁହଁ। ସେଇଭଳି ଆଉ ଟିକେ ଦୂର ଅଛି ଆଉ।
ଦୂର ଅଛି।
ମାର୍କେଟ ପାଖାପାଖି ଆଉ।
ଆଚ୍ଛା ଆଚ୍ଛା ମାର୍କେଟ୍ ପାଖରେ ଅଛି ନାଇଁ। ବ୍ୟବସାୟ ଭଲ ହେଉଥିବ ଆଉ।
ସେମତି ଚାରି ପାଞ୍ଚଟା ଦୋକାନ ଅଛି ହେଲେ ଆଉ ସମସ୍ତିଙ୍କର ବେପାର ଟା ଦେଖିବେ ନା ଆଉ ଜଣଙ୍କର ଦେଖିବେ କି।
ଆଉ ସଣ୍ଡେ ଯାଆନ୍ତିନି ଦୋକାନକୁ?
ନାଇଁ ସଣ୍ଡେ ଯାଆନ୍ତିନି ସଣ୍ଡେ କେବଳ ସକାଳ ଟାଇମଟା ଯାଆନ୍ତି।
ସକାଳ ଟାଇମଟା ଯାଆନ୍ତି ନାଇଁ?
ହଁ।
ହୁଁ।
ଆଉ ଏବେ କଣ ଖାଇଛନ୍ତି?
ଏବେ ମୁଁ ଟିକେ ମୁଢ଼ି ମୁଢ଼ୀ ଟିକେ ସାଧା ଟିକେ ଆମର ତ ଜୟଗୁରୁ ବାଲା। ମୁଢ଼ି ଆଉ ସେଉ ଟିକେ ଖାଇବା କଥା। ଖାଇକ କି ବସଥିଲି ବାହାରେ ଟିକେ ଆସି ବସଥିଲି। ଏମିତି କଥା ହେଉଚି ଆପଣଙ୍କ ସାଙ୍ଗରେ ଆଉ।
ପାଗ ଚେଞ୍ଜ ହେଇଚି ଆମ ପଟେ ତ ବର୍ଷା ହେଇଚି।
ହୁଁ ଆମ ପଟେ ବି ତିନିଟା ବେଳୁ ଟିକେ ବର୍ଷା ହେଇଚି। ତିନିଟା ବେଳୁ ଟିକେ ବର୍ଷା ହେଇଚି। ଏବେ ଧାନ ଫାନ ପାଇଁ ଭଲ ସୁବିଧା ହେଲା। ଆଉ ହଁ ପାଣି ଟିକେ ହେଇଗଲା ତିନିଟା। ତିନିଟା ଚାରିଟାରୁ ବର୍ଷା ହେଲା ସାଢ଼େ ପାଞ୍ଚଟା ପର୍ଯ୍ୟନ୍ତ। ଏବେ ଧାନଫାନ ପାଇଁ ଭଲ ହେଲା। ଚାଷ ସବୁ ବୁଡ଼ିଯିବା ଉପରେ ଥିଲା। ଦେଖିବା କାଲି ଯଦି ଆଉ ଟିକେ ବର୍ଷା ହେଲା, ଧାନ ଫାନ କାମରେ ଲାଗିଯିଵା ଆଉ।
ହଁ ଚାଷୀମାନଙ୍କ ପାଇଁ ଙ୍କି ଟିକେ ବର୍ଷା ହେଲେ ଭଲ।
ହୁଁ ହୁଁ।
ଯୋଉମାନୋ ଚାଷ ବାସ କରୁଥିବେ ସବୁ ନା ଫସଲ ବି। ଯେମତି ପନିପରିବା ଲାଗା ଲଗୋଉଥୁବେ ସବୁ। ତାଙ୍କ ପାଇଁକି ଟିକେ ଭଲ ଆଉ।
ହୁଁ।
ଆଉ କଣ କରିବାକୁ ଭଲ ପାଆନ୍ତି, ମାନେ
ଉଁ।
ହବି କଣ?
ହବି କିଛି ନାହିଁ ଆମ ମୁଁ ଟିକେ ଖାତା ବହି ପଢେ। ନହେଲେ ମୋବାଇଲ ବସିକି ଦେଖେ। ଆଜିକାଲି ହବି ଆଉ କଣ ମୋବାଇଲ ଆଇଲାଠୁ ଆଉ ହବି ଆଉ କିଛି ନାହିଁ।
ମୋବାଇଲ୍ ଦେଖ ଟାଇମ୍ ପାସ୍ କର। ବାହାରକୁତ ଯିବାକୁ ନାହିଁ କାହା ସାଙ୍ଗରେ ଆମର ଏମିତି ମାନେ ବିଶେଷ୍
ହଁ କଥାବାର୍ତ୍ତା ନାହିଁ ସେଇଟା ଭଲ।
କାମରୁ ଆସିଲ ଘରେ ରହିଲ କହିଲା କାମ ସରିଲା କାହା ସାଙ୍ଗେ ବସା ଉଠା ନାହିଁ ଦୁନିଆରେ ଚର୍ଚ୍ଚା କରିବାର ନାହିଁ
ଚର୍ଚ୍ଚା କରିବାର ନାହିଁ। ସେଇଟା ମାନେ ସେଇଟା ଭଲ। ମୋ ହଜବେଣ୍ଡବି ମତେ ସେଇଟା କୁହନ୍ତି।
ହୁଁ।
ସେଥିପାଇଁକି ମାନେ ଘରେ ରହିବ ତାପରେ ଘରେବି ଟାଇମ୍ ଦବ ଆଉ ଟିକେ କଥାବାର୍ତ୍ତା ହବ ଘର ବିଷୟରେ ଟିକେ ଭଲ ଲାଗିବ।
ହୁଁ।
ଛୁଆମାନଙ୍କ ସହିତ ଟିକେ କଥାବାର୍ତ୍ତା ହବ
ହୁଁ।
ଆଉ ବାହାରେ କଥା ହେଲେ କଣ ଲାଭ ମିଳିବ।
ଓହୋ ଆଉ ଏବେ ଏଠୁ ଉଠିକି ଯିବି ତାପରେ ମିସେସ୍ ଘରେ ଥିବେ ସେ ଛୁଆକୁ ଦେଖୁଥିବେ ଆଉ ମୁଁ ଗଲେ ଟିକେ ଛୁଆକୁ ଟିକେ ପଢ଼େଇ ଦେବି ଏ ମୁଁତ ସେତାର ଯାହା ପଢ଼େ ମନକୁ ମନ ପଢ଼େ ଆଉ ମୁଁ ଗଲେ ପଢ଼େଇ ଦେବି ଟିକେ ତାପରେ ଖାଇବି ପିଇବି ଶୋଇବି ଆଉ କଣ।
ହଁ ଘ ଘରେ ପଢ ଛୁଆ ପଢ଼େ ଆଉ ନାଇଁ?
ହଁ ମୋ ଝିଅକୁ ତା ଅପା ନେଇଯାନ୍ତି ସେତାଙ୍କର ପା ପାଠ ପଢାଏ ସେସବୁ ଖାଇବା ପିଇବା ଦର ସବୁ ସେଠି ଆଉ ପୁଅଟା ଛୋଟ ଅଛି ତାକୁ ଧରିକି ମୁଁ ଟିକିଏ ପଢ଼ାଏ କିଛି କିଛି ସମୟ ପଢ଼ାଏ ବାସ୍ ସରିଲା ଆଉ ତାପରେ ଖାଇ ପିଇକି ଶୋଇବା ଆଉ।
ରାତିରେ ରୋଷେଇ କଣ ରୁଟି ଥିବନା ଭାତ?
ନାଇଁ ଆମର ମୁଁତ ପ୍ରାୟେ ରୁଟି ଖାଏ ଆଉ ମୋ ମିସେସ୍ ଟିକେ ପଖାଳ ଖାଇବାକୁ ତାଙ୍କୁ ଭଲ ଲାଗେ ଦିନରେ କଣ ରାତିରେ କଣ ସବୁବେଳେ ପଖାଳ ଭାତ ସବୁବେଳେ ତିଙ୍କର ରୁଟି ଖାଇଲେ ଗୋଟେ ପଟ ଖାଇବେ
ହଁ ହଁ।
ବାକି ମୁଁ ତିନି ଚାରିପଟ ଖାଏ ଆଉ ପୁଅ ମୋର ଖାଏ ଆଉ ମୋ ଝିଅବି ପଖାଳ ଖାଏ। ଆଉ ବାପା ଘରେ ଅଛନ୍ତି। ବାପା ଟିକେ ଅଲଗା ଖାଇବାକୁ ଟିକେ ତାଙ୍କର ଭାତ ଭାତ ଖାଇବାକୁ ଏତେ ରୁଚୁନୀ ସେ ତାଙ୍କର ରୁଟି ଦୁଇପଟ ହେଲେ ସରିଲା। ସେ ବହୁତ୍ ମାନେ କଷ୍ଟରେ ଦିଇପଟ ଖାଅ ଏଇଭଳି କଥା ଆଉ। ଆଉ ମାନେ ଗାଁରେ ଅଛନ୍ତି ନା ବାହାରେ?
ହଁ ନାଇଁ ଗାଁରେ ଅଛୁ।
ଗାଁରେ ଅଛନ୍ତିତ ଓହୋ ହଁ। ହଁ ଗାଁରେ ମାନେ ଫ୍ୟାମିଲି ପୁରା ଆଉ ସବୁ ଫ୍ୟାମିଲି ଥିବେ ଘରେ ଆଉ ପାଖରେ ହଁ।
ଆଉ ମୁଁବି ଆମେବି ଗାଁରେ ଅଛୁ ଆଉ। ଚାଲିଛି ଆଉ। ଆଉ କଣ ଟିକିଏ ରୋଷେଇ ବିଷୟରେ କଣ ଟିପ୍ସ ଦିଅନ୍ତୁ ମୁଁ ଗୋଟେ ମାନେ? ଏଁ ଟିକିଏ ମୋ ମିସେସକୁ କହିଲେ ସେତାର ରୋଷେଇ କରିକି ଖାଇବାକୁ ଦବ।
କଣ ରୋଷେଇ କହିବି ଯେୋଉ କୋଉଟା କେକନା ଏମିତି?
ରେ କିଛି ନୂଆ ଆଇଟମ।
ନୂଆ ଆଇଟମ ପିଠାପଣା ଭିତରେ ହେଲେ। ଆମର ଅଛି ସେଇଟା କଣ ଚନ୍ଦ୍ରକାନ୍ତି ପିଠା? ଚନ୍ଦ୍ରକାନ୍ତି ପିଠାହେଲା ମୁଗରେ ବନାଯାଏ।
ଚନ୍ଦ୍ରକାନ୍ତି ପିଠା।
ହଁ ମୁଗରେ ବନାଯାଏ ମୁଗ କୁ ଦି ଚାରି ଘଣ୍ଟା ପାଣିରେ ଭିଜେଇକି ରଖିଦେବେ। ତାପରେ ଗ୍ରାଇଣ୍ଡିଙ୍ଗ କରିଦେବେ ଭଲସ।
ନୁହେଁନା ଇଏ ଦୋକାନ ମୁଗ ହେଲେବି ଚଳିବ।
ଯୋଉଥିରେ ଫାଳମୁଗ ଯୋଉ ଦୋକାନରେ ଯୋଉ ବିକ୍ରି ହଉଛି। ଇଏ ଡାଲିଟା ଡାଲିଟା।
ସେ ମୁଗହେଲେ ଚଳିବ।
ହଁ ଡାଲି ମୁଗଟା।
ହଁ ତାପରେ ତାକୁ କଣ କରିବି ତିନି ଚାରିଘଣ୍ଟା ବତୁରେଇବେ?
ବତୁରେଇ ଦେବେ ତାପରେ ତାକୁ ଭଲଭାବରେ ଧୋଇଦେବେ ଧୋଇ ସାରିଲା ପରେ ଟିକିଏ ଗ୍ରାଇଣ୍ଡିଙ୍ଗ କରିବେ ମାନେ ଖଦଡ଼ିଆ ରହିବ।
ମାନେ ଯେମିତି ପିଆଜି ପିଆଜି ଭଳିଆ ଯେମିତି ହୁଏ ସେମିତି ଖଦଡିଆ ଖଦଡିଆ।
ଆଉ ପିଆଜି ଠାରୁ ଟିକିଏ ହଁ ଆଉ ଟିକିଏ ମେନେ ହବ ପିଆଜି ଠା ପିଆଜଟା ଟିକିଏ ବଡ ବଡ ଦାନା ରହେ। କିନ୍ତୁ ସେଇଟା ଆଉ ଟିକିଏ ମେନ କରାହବ ସୁଜି ଦାନା ଭଳିଆ ରହିବ।
ଠିକଅଛି ତାପରେ
କି ବିରି ଚାଉଳ ବଟା ହଉଛି ସେମିତି ହବନି।
ହୁଁ ହୁଁ।
ସେଇଟା ବାଟି ସାରିଲାପରେ ତାକୁ ଗୁଡ ଚିନି। ଆଉ ତେଜପତ୍ର ଗୁଜୁରାତି ଏମିତି ଦେଇକି ତାକୁ ଟିକିଏ ଜନ୍ତାହବ।
ଜନ୍ତା ମାନେ ବୁଝିପାଇଲିନି।
ଜନ୍ତା ମାନେ କଡେଇରେ ଆମର ମଣ୍ଡାପିଠା ହେରିକି ସବୁ ଜନ୍ତନ୍ତିନିକି।
ହୁଁ ହୁଁ ହୁଁ
ସେଇଟା ଜନ୍ତିବା କୁହନ୍ତି।
ହୁଁ କାକେରା ପିଠା ଭଳିଆ ଜନ୍ତା ହବ ଯେମିତି।
କାକେରା ଯେମିତି ଜନ୍ତା ହୁଏ।
ହଁ ବୁଝିଲି ବୁଝିଲି ଏଥର ବୁଝିଲି ହଁହଁ ମାନେ ଗୋଟେତ ଉୁଁ ତରଫରୁ ମାନେ ସୁଜିିକି ଯେମିତି ଆମେ ଇଏ।
ହାଲୁଆ ହାଲୁଆ ହଁ ଅଁ। ହଁ ହଁ ସୁଜିଟା ଯେମିତି ହାଲୁଆ ଟାଇପର କରନ୍ତିନିକି। ସେମତି କରିକିରି ଟିକିଏ ଟାଇଟ କରିସାରିଲା ପରେ ଗୋଟେ ଥାଳିକୁ କାଢିବେ ତାଥାଳିରେ ଟିକିଏ ତେଲ ଲଗେଇକିରି ସେଟାକୁ କାଢିକିରି ଟିକିଏ ତାକୁ ଛାପିଦେବେ ହାତେରେ।
ହଁ।
ହାତରେ ଛାପିଦେବେ ଟିକେ ଯେମିତି ସହି ହଉଥିବ ହାତ ନହେଲେ ଗରମ ଥିବ ନା ସୁଜି ଯେମିତି ପୁରା ଗରମ ରହେ ଆଉ ଛାପିସା ହଁ ଟିକିଏ ଉଷୁମ ଥିବ ଛାପିଦେବେ ଛାପିଦେଲା ପରେ ଟିକିଏ ଥଣ୍ଡା ହେଇଗଲା ପରେ ତାକୁ ସେଫ୍ କରି କାଟିବେ ଯେମିତି ତିନି କୁଣିଆ କାଟି ପାରିବେ। ଆଉ ଏମିତି ଚାରି କୁଣିଆ କାଟି ପାରିବେ ନଲେ ଗୋଲ କଲେ ଗ୍ଲାସାରେ ଦେଇପାରିବେ। ଏମିତି କଟିଙ୍ଗ କରିକି ତାକୁ ଟିକେ ତେଲ ଗରମ କରିକି
କରିବାକୁ ଚାହିଁ ବା ଯେମିତି ଆକାର ଦଉଛନ୍ତି ସେମିତି ଆକାର ଦେଇକି ଆମେ କରିପାରିବା।
ଆଉ ତାପରେ ତେ କରେଇରେ ଟିକେ ତେଲ ବସେଇକି ହାଲକା କା ଉଷୁମ ହିଁ ଥିବ ଆଉ ସେଟାକୁ ପକେଇକି ଛାଣିକି ଖାଇବେ ଆଉ।
ହୁଁ ହୁଁ।
ଭଲ ଲାଗେ ସେଇଟା ଟେଷ୍ଟ ଲାଗେ। ଛୁଆ ବଡ ସମସ୍ତେ ଖାଇଲେ ଭଲ। ମୁଗ ଟା ତ ଏମିତିରେ ବି ଛୁଆ ଲ ପିଲାମାନେ ଖାଉନାହାନ୍ତି ହଁ ମୁଗଟା ହେଲଦି ଅଛି ମୁଗଟା ବି ଖାଆନ୍ତିନି ନା ପିଲାମାନେ ବୋହୁତ ବାଛନ୍ତି। ତେଣୁକରି ଏଇ ଟାଇପ ର କରିକି ଦେଲେ ଖାଇବେ।
ଉଁ ଦେଖିବା ଉଁ କହିବା ଟିକେ ବନେଇବା ପାଇଁ କଉ ଦିନ ଟିକେ ବନେଇଦେଲେ ଦେଖିବା ମୁଁ ଆପଣଙ୍କୁ କହିବି କେମିତି ଲାଗିଲା କଣ ହେଲା। ଓକେ ଠିକ୍ ଅଛି ଆଁ ଆଜି ତ ରଖୁଛି। ଆଉ ପରେ କଥା ହେବି ଆଉ।
ହଉ ଠିକ୍ ଅଛି।